ହ୍ୟାଲୋ।
ମା ଜୟଗୁରୁ।
ଜୟ ଗୁରୁ ଜୟ ଗୁରୁ ଆଉ ଆପଣ ଙ୍କର ଗୋଟେ କଥା ପଚାରୁଥିଲି ଆପଣଙ୍କର ପୁରୀ ନା ଯୋଉ ଆପଣ ସମୁଦ୍ର କୂଳ ଅଁ ଞ୍ଚଳ ଆପଣଙ୍କର ଗାଁ ସବୁ କଣ ସବୁ ମିଳେ ମା?
ଆମ ଘର ତ ପୁରୀ ନୁହେଁ କିନ୍ତୁ ମୁଁ ପୁରୀ ବୁଲିବା ପାଇଁ ଯାଇଥିଲି।
ଆଚ୍ଛା ଆଛା।
ହେଲା ପୁରୀ ମ ମଝିରେ ମଝିରେ ଯାଉ ଅ କିନ୍ତୁ ଦି ବର୍ଷ ତଳେ ଯାଇଥିଲି ଗଲା ବର୍ଷ ତ ଯାଇନି ଆଉ ଯାଇଥିଲୁ ବହୁତ ବହୁତ ବଢ଼ିଆ ଶଙ୍ଖର ସବୁ ରେଟ ଥାଏ ଚୁଡ଼ି ଆଉ ଯେମିତି ଶଙ୍ଖ ଚୁଡ଼ି ଶଙ୍ଖ ସବୁ ଘରକୁ ଆଣିପାରିବ। ତାପରେ ଜଗନ୍ନାଥ ପାଖରେ ମାନେ ଜିନିଷ କିଛି ଥାଉ କି ନଥାଉ ଭଲ ଜଗନ୍ନାଥଙ୍କୁ ଟିକେ ଦେଖିଦେଲେ ସେଇଠୁ ବହୁତ ବଢିଆ ଲାଗେ।
ଆଜ୍ଞା।
ଆଉ ଅଭଡ଼ା ହଁ ଅଭଡ଼ା ଖାଇବୁ ଆଉ ଯୋଉ ଆମର ଯୋଉ ଘରେ ସବୁ ମିରର ଟଙ୍ଗା ହୁଏନି କି ସିପ
ହୁଁ ହୁଁ ହଁ ହଁ।
ସେଇ ଜିନିଷଟା ହଁ ସେଇଟା ଚାନ୍ଦୁଆ ଫାନ୍ଦୁଆ ସବୁ ଭଲ ମିଳେ।
ଆଚ୍ଛା ଆଚ୍ଛା।
ଏଁ ସବୁ ଶସ୍ତାରେ ଭଲ ମିଳେ ମାନେ ହା ତ କାମ ସବୁ ସେଇପଟେ ହୁଏ ନା।
ଆଚ୍ଛା ହୁଁ ହୁଁ,
କାମ ପଟ୍ଟଚିତ୍ର କାମ ବି ନଡ଼ିଆର ସବୁ ଜିନିଷ ଭଲ ମିଳେ ଏମତି ବୁଲାବୁଲି କରିବାକୁ ଯାଉ ଛୁଆଙ୍କର ଛୋ
ସେ ଜାଗାକୁ ଗଲେ ମନମୁଗ୍ଧ ର ଜାଗା ଟା ବହୁତ ସୁନ୍ଦର ଲାଗେ ଆଉ।
ପୁରା ସନ୍ଧ୍ୟା ଭଳିଆ ଟିକିଏ ବୁଲିଲେ ନା ସେ ସମୁଦ୍ର କୂଳରେ ଆମେ ଯେଉଁ ଆମର ଭଡ଼ା ନେଇକରି ଥିଲୁ,
ଆଜ୍ଞା ଆଜ୍ଞା।
ଆଗରୁ ତ ସେତେ ଜାଣିନଥିଲୁ। ସ୍ୱା ସଙ୍ଗ ବିହାର ଥିଲା ବୋଲି କିି ଆଉ। ଭଡା ନେଇକି ଥିଲୁ ଆଉ ସତସଙ୍ଗ ବିହାର ପରେ ଜାଣିଲୁ ଯେ ସତ୍ସଙ୍ଗ ବିହାର ସେଇ
ହୁଁ ନା ମୁଁ ଦିଇ ହଜାର ଚବିଶରେ ଯାଇଥିଲି ପୁରୀ, ଏଇଠୁ ଯାଇଥିଲୁ ଏଇଠୁ ଆସିଥିଲି। ଭାଇ ଗୋଟେ କାର କରିଦେଇଥିଲେ ବଡ ଝିଅ ଆଉ ମାଆଙ୍କ ବଡ଼ ପୁଅ ମୋର ଦିଇ ଝିଅ ଆମେ ଦୁଇ ଜଣ ଯାଇ ଥିଲୁ। ଆଉ ଖାଲି ବୁଲିକି ଠାକୁର ଦର୍ଶନ କରିକି ପଳେଇ ଆଇଥିଲୁ। ଦର୍ଶନ ତ ହେଇ ପାରିନଥିଲା। ଏତେ ଭିଡରେ ମୁଁ ଗଲିି ନା ମୋ ଛୁଆ ମାନଙ୍କୁ ନେଇକି ଯୋଉ ଦଳା ଚକଟା ହେଇଯିବ ଜମା ଯା ନା କେହି। ଏଇଠି ସବୁ ମୁଣ୍ଡିଆ ମାର ଅବଢା ଖାଇକି ପୁରୀ ସମୁଦ୍ର କୂଳ କୋଣାର୍କ ସବୁ ଆଉ ଗୋଟେ ବାଟ ମଙ୍ଗଳା ଆଉ ଗୋଟେ ଆଉ ଗୋଟେ ଜାଗା ଯାଇଥିଲୁ। ଗୋଟେ ହଁ ଚଣ୍ଡି ଯାଇଥିଲୁ ଆଉ ଗୋଟେ ଯାଇ ଥିଲୁ। ମଙ୍ଗନା ମା ମନ୍ଦିର ଗୋଟେ ଯାଇଥିଲୁ। ଭୁଲି ଯାଇଛି ମନ୍ଦିର ନାଁ ସେଠି ବି ବହୁତ ଭଲ ଲାଗିଲା। ଆଉ ଚନ୍ଦ୍ରଭାଗା ଯେ ସାନ ଝିଅ ଗାଧେଇଲା ପୁରା ଓ ବଢିଆ ଲାଗୁଛି ବୋଲି ଜମା ଯାଇନଥିଲା ଥରେ ତାକୁ ଖାଲି ବୁଲେଇ ଆଣଛି। ଆଉ ଏଇ ଥର ରତାରିଖ ଦିନ ସେ ଡ୍ୟାନ୍ସ ଶିଖୁଛି ତ ଓଡିଶୀ। ଆଉ ପୁରୀ କହିଲି ମୁଁ ଯିବିନି ଘରେ ରହମି ତମେ ଦି ଭଉଣୀ ଯିବ, ଆଉ କହିଲା ଆମର ସବୁ। ଟିଚର ସବୁ କରିଦେଇଛନ୍ତି। ରୁମ ବୁକ୍ କରିଦେଇଛନ୍ତି ତ ସାଙ୍ଗରେ ତ ଜଣେ ଯିବା ଦର କାର ନା। ତୁ ପଳେଇବୁ ଆଉ ଆଠ ତାରିଖରେ ଅଛି। ଜୁଲାଇ ଆଠ ଅଗଷ୍ଟ ଆଠ ରେ ସେଠି ନାଚିବ ଓଡିଶୀ ଶିଖୁଛି ତ। ପୁରି କଲା ମୁଁ ପୁରି ଜିମୁ। ଦେଖିବି ମୁଁ ଏମ ଏ ତା ବାପା କଣ ଏ ଦୁଇ ଝିଅଙ୍କୁ ମୋତେ ନ ପଠେଇକି ଛାଡ଼ିବେ। କହିବେ ଯିବ ଯଦି ଯାଅ ସମସ୍ତେ ଯାଅ ମୁଁ ଘରେ ଅଛି ଟିକେ ଦେହ ଟିକେ ଭଲ ହେଇଯାଇଥିବ ଯଦି। ଯିବେ ଭଲ ହଁ ହଁ ହଁ ହଁ। ଭଲ ହେଇଯାଇ ଥିବେ ସିଏ ଏବେ ଏଇ ଏଵେ ଏବେ ଚାଲିକି ଯାଇଥିଲେ ରୋଡ ସେପଟକୁ ଶେଭିଂ ହେଇକି ଆଇଲେ। ବାଳ ଟିକେ କଲର କଲେ। ଆଉ ଦାଡି ଫାଡି ପାଚି ଯାଇଥିଲା ତ ମୁଁ ଏମିତି ଯାଅ କରିକି ଆସିବୁ ବୋଲି ନିଜେ ଯାଇଥିଲେ। ହୁଁ
ସିଏ ଏଇଟା ତ ଜୁନ୍ ଶେଷ ହେଲା ଜୁଲାଇ ଅଗଷ୍ଟ ଆହୁରି ମାସ ସେ ଅଛି ପୁରା ହେ ଆରାମସେ ଯାଇପରିବେ।
ଟିକେ ହେଇଛି ଯେ। ସେ ଆମର ସେ ଯୋଉଠି ଆମେ ରହୁଛୁ ସେଠି ପୁରା ହାଉଲିଙ୍ଗ କରିଚନ୍ତି ଯେ ପୁରା ସମଲେଶ୍ଵରୀ ରେଫର କରିଦେଇଛି କଟକ ମୁଁ କହିଲି କଣ ଏମିତି ଯେ ବଡ ରୋଗ ହେଇଯାଇଛି ଯେ ରେଫର କରିଦେଲା। କିଏ ସେ ସିଏ କହିଛି ତା ତାକୁ ଯାଇଁକି ପୁରା ତା ଇଏ କରିମି ଆଉ, ହୁଁ ହୁଁ ସତକଥା।
ଆପଣ ପାରିବେନି କାହିଁକି କରିବେ ସିଏ ମୁହଁ ଲଗେଇବା ପାଇଁ
ଯଦି ଆମେ ପ୍ରସୟ ଦେବାନା ମା ସେମାନେ ମୁଣ୍ଡରେ ବସିବେ ଯଦି ଷ୍ଟ୍ରିଟ୍ କରିବା ନା ସେମାନେ ବୁଝିବେ ମାନେ ଆମେ କେତେ ଭୁଲ କରୁ। ବୁଝିଲେ କି ନାଇଁ ସବୁବେଳେ ଆମେ ଚାହିଁବା ମା ଭଲ ରୁହନ୍ ତୁ ମା ସୁସ୍ଥରେ ରୁହନ୍ତୁ ଆମେ ସବୁବେଳେ ଚାହିଁବା ନା ଅନ୍ୟର ମଙ୍ଗଳ ଟା। ଆଉ ଯଦି ଅନ୍ୟର ଖରାପ ଚିନ୍ତାଧାରା କରିବ ସେଇଟା କଣ ହବ ନି ଜ ଉପରେ ହିଁ ପଡିବ ମା ବୁଝିଲେ ସବୁବେଳେ ଅନ୍ୟର ମଙ୍ଗଳ ହିଁ ହବ ଆମ ଠାକୁର ଆମକୁ ଶିଖଉଛନ୍ତି। ଅନ୍ୟର ମଙ୍ଗଳ ବିଶ୍ୱାସ କର ମା ଏ ମା କୁ ଏତେ ସେବା ଦଉଛନ୍ତି କୋଉ ଜନ୍ମରେ କି ପୁଣ୍ୟ ବି କରିଥିଲି ମା ସତ କହୁଛି ପୁରା କି ପୁଣ୍ୟ କରିଥିଲି ବୁଝିଲେ କି ମୁଁ ମାନେ ମୁଁ ଯେତେ କଲେ ବି ମା ମୁଁ ମାନେ କିଛି ନ କଲା ଭଳିଆ ମତେ ଲାଗିବ ବୁଝିଲୁ ତାଙ୍କ ଋଣ ମୁଁ କେବେ ବି ସୁଝି ପାରିବିନି ହେଲା ମାନେ କିଏ ବି ସତ କହୁଚି କିଏ ବି ଆଜିକାଲି ଯୁଗରେ କିଏ ଗୋଟେ ଦିନ ବି ଘରେ ମାନେ ରଖିବା ପାଇଁ ବି ଚାହାନ୍ତିନି ଏତିକି ଜାଣିଥିଲି ଏ ମୋର ପୁରା ମୋର ଗୋଟେ ମାନେ ନିଜ ଘରଠୁ ଆହୁରି ବଳି ବୁଝିଲେ କି ନାହିଁ ମୋତେ ଏତେ ମାନେ ବେଳେ ବେଳେ ମାନେ ମୁଁକହି ବି ମୁଁ କିଛି କରୁନି ମାନେ ମୁଁ ତାଙ୍କ ଋଣ ବି ସୁ ସୁଜି ପାରିବିନି ଏ ଜନ୍ମରେ କି କୋଉ ଜନ୍ମରେ ଏତେ ଭଲ ପୁରା।
ନାଇଁ ନାଇଁ ସେତିକି ପାଟିରେ ମୁହଁରେ ଧରିଲେ ବହୁତ। ତୁ ବଡ଼ କଥା ସିଏ ଆକ୍ଚୁଆଲି ଠାକୁର କରଉଛନ୍ତି।
ବିଶ୍ୱାସ କର ମା ମ ମୋତେ କହିବେ ତମେ ଚିନ୍ତାକରନା ଠାକୁରଙ୍କ ନାମ ନିଅ କିଛି ହବନି ଭାଇଙ୍କର ଭାଇଙ୍କି ତମେ ପଠେଇ ଦିଅ। ସବୁବେଳେ ଭଲ କଥା ହିଁ ଆମେ ସବୁବେଳେ ହୋଉଁ। ମୁଁ ଦିନେ ନକଥା ହେଲେ ରହିପାରିନି ତାଙ୍କ ସାଙ୍ଗରେ। ଏତେ ମାନେ ହଁ, ଆଉ ଭଲ ମନ୍ଦ କୋଉଠି କଣ ଆଜି ଭୁଲ କଲି କୋଉଠି ଠିକ କଲି ସବୁ ମୁଁ ତାଙ୍କୁ ଜଣେଇବି ଟିକି ନିଖି କଥା। ଆମେ ମାନେ ଏମିତି ମୁଁ ରଖେନି ଯେ କି ଛି ମୁଁ ଲୁଚେଇବି କିଛି ନାହିଁ ଆମର ସବୁ ଆମର ସେ ଆମ ମୋ ହଜବେଣ୍ଡ ବି ଭାଇଙ୍କ ସାଙ୍ଗରେ କଥା ମୁଁ ବି ମାଆଙ୍କ ସାଙ୍ଗରେ କଥା ମୋ ଛୁଆ ବି। ମୋ ଛୁଆଙ୍କୁ ବି ମୁଁ କହିଦେଇଛି ମୁ କେବେ ଦିନେ ଆମେ ଯଦି ମରି ହଜିଗଲୁ ତୁ କେବେ ଭାଇ ଆଉ ଛୁଆମାନଙ୍କୁ ବି କେବେ ଝିଅକୁ କହିଦେଇଛି କେବେ ବି ମାନେ ସବୁବେଳେ ତାଙ୍କୁ ପଚାରୁଥିବୁ ତାଙ୍କୁ ନେଇକି ଚାଲୁଥିବୁ ଏମିତି ମୋ ଛୁଆଙ୍କୁ ବି ଶିଖେଇ ଦେଇଛି। ଆ ଏ ଛୁଆ ବି ତ ତାଙ୍କ ତା ଦିଦି କିବି ବହୁତ ଭଲ ପାଆନ୍ତି ପୁରା। ଛୁଆ ତିନି ଜଣ ଯାଙ୍କ ହଁ ସେ ବି ଆସିକି ମଝିରେ ମଝିରେ ଆସ ଥିବ କଇବ ମା ଘରକୁ ଯିମି ସେ ମା କହିବେ ତୁ ଆସୁନୁ ଆସେ ବୁଲିକି ଯିବୁ ଆଉ। ବହୁତ ଭଲ ପାଆନ୍ତି ପୁରା ହୁଁ ଆଉ ଏଇଟା ପୁରା ମାନେ ଭାବନ୍ତୁ ମାନେ ମୁଁ ଯେତେବେଳେ ହସ୍ପିଟାଲରେ ପଢଡ଼ିଥିଲି ଯେ ପୁରା ମାନେ ଭାବି ପାରିବେନି ପୁରା ମାନେ ଖାଇବା ପିଇବା ମାନେ ଭାଇଙ୍କର ବି ବହୁତ ଅସୁବିଧା ଥିଲା। ସେତେବେଳେ ବି ସେମାନେ କହିବେ ଖୁସି ଖୁସି ଦେବେ। ପରେ କହିବୁ ମୋ ମା କେମିତି କରୁଚ? ସେ ମାଲିକ ତ ଚଲୋଉଚନ୍ତି ମୁଁ କଣ କରୁଚି। କିଛି କରୁନି କାଇଁ ଚିନ୍ତା କରୁଚ ପୁରା ଏମିତି ଦେଖ ଏମିତି କଥାବାର୍ତ୍ତା କିନ୍ତୁ ଲୋ କ ଅଛନ୍ତି ମାନେ ଏମତି କ ଥା କହିଲା ବେଳକୁ ମନଟା ବେଶୀ ଟିକେ ଦୁଃଖ ହେଇଯାଉଚି ତମ ଅନ୍ୟର ମଙ୍ଗଳଟା ଚିନ୍ତା କର। ତମେ ଠାକୁରଙ୍କୁ ଧରିଚପା ଆମେ ଗୋଟେ ପରିବାର ଆଉ ଏମତି ସବୁ ପର ହେଲା ଇଏ କରିଚନ୍ତି ବୋଲି ମୋ ମନ ଟିକେ ଦିଇ ଦିନ ହେଲା ଭଲ ଲାଗୁନଥିଲା ଏବେ ହୁଁ
ଏଟା ମନରେ ଧରନି ଆମର ଭଲ ଆମେ ଠାକୁରଙ୍କ ଇଏରେ ଅଛେ ଆମର କିଛି ବି ହ
ହୁଁ ହୁଁ ସେଇଟା ଭାବିଚି କିନ୍ତୁ ଲୋକ ମାନେ ଏତେ ମାନେ ଖରାପ ଲୋକ ଅଛନ୍ତି ଭାବନ୍ତୁ ମାନେ ଠାକୁରଙ୍କୁ ଧରି ତମେ ତାହେଲେ କଣ ଶିଖୁଚ। ମୋର ଏଇଟା କହିବା ମତଲବ ସେତିକି ତାଙ୍କର ନାହିଁ ପୁରା। ଆଉ ଖାଇଲଣି ମା?
ନାଇଁ ଖାଇନି ଯେ ଛୁଆ ଆସିନାହାନ୍ତି ତ ଖାଇନି ଆଉ।
ଆଚ୍ଛା ଆଚ୍ଛା ଆଉ ଖାଇଦେବେ ଆଉ ଏଠି ଟିକେ ବର୍ଷା ଘଡଘଡି ସେ ଛୁଆ ବଡ ଛୁଆଟା ଉଁ ଆସିଲା ଯେ ସ୍କୁଲରୁ ଓଦା ହେଇକି ଆଇଚି ଗୋଟା ପଣି। ସାର୍ଟ ପେଣ୍ଟ ଶୁକେଇଲା ଆସିକି ହଁ ହଁ। ଆଉ ଭାଇ ବି ଗୋଟାପଣି ଓଦା ହେଇଥିଲେ ସେ ଖାଉ ଚନ୍ତି ମୁଁ କହିଲ ଦିଅ କହିଲେ ନାଇଁ ନାଇଁ ତମେ ଯାଅ ମାଙ୍କ ସାଙ୍ଗରେ କଥା ହେଇଯିବ ତମର ତିନିଟା ଆଉ ମୋର ଅଛି ଉଁ ଆଉ ଦିଇଟା କଥା ହେଲେ ହେଇଯିବ।
ଅ ହଁ।
ମୁଁ କହିଲି ହୋଉ ଠିକ୍ ଅଛି କଥା ହେଇଯିବି ଆଉ।
ହଁ ଆଉ ଦିଇଟା କରିଦେବେ ଏଁ ଯାଇକିରି ଆଉ ସିଏଁ ଏମିତି କି କୁହନ୍ତୁନି ଆଉ। ଉଁ ଆ ହୋଉ ତାହଲେ ଆ ହୋଉ। ଆଉ
ଆଉ
ଆଉ ଛୁଆମାନେ ଆସିନାହାନ୍ତି। ମିଷ୍ଟର ବି କାମକୁ ଯାଇଛନ୍ତି।
ଭାଇ କୋଉଠି ଡ୍ୟୁଟି କରନ୍ତି କି?
ଏଁ ଗୋଟେ କମ୍ପାନୀରେ କରନ୍ତି। କମ୍ପାନୀ ଗୋଟେ କରନ୍ତି ଆଉ ଛୁଆମାନେ ସ୍କୁଲ ଯାଇଛନ୍ତି ଆସିନାହାନ୍ତି ଆଉ।
ଆଚ୍ଛା ଆଉ ସେଠି ମନ୍ଦିର ଜାଣିଚ ନା ଆମର ସେଇଠି।
ହଁ ହଁ ଏଠି ମନ୍ଦିର ଅଛି ସବୁ କିଛି ଇଏ ଅ
ନାଁ ନାଁ ଆମର ସତସଙ୍ଗ ବିହାର ଯାଇଚ?
ହଁ ହଁ ସେ ଅଛି। ଡେଲି ଆମେ ଯାଉ ସତସଙ୍ଗ ଯାଉ। ହଁ ହଁ।
ଆଚ୍ଛା।
ଏଇ ଯୋଉ ଗଲା ତ ଗଲା ତ ଯୋଉ ହଁ ହଁ ଯାଇଥିଲୁ।
ସେଇଥିରେ ଯିବେ ଛୁଆ ମାନଙ୍କୁ ନେଇକି ଯିବେ।
ଆଚାର୍ଯ୍ୟ ଦେବଙ୍କର ଇଏ ଥିଲା ଜନ୍ମଦିନ ଥିଲା।
ଛୁଆମାନଙ୍କୁ ନେଇକି ଯିବେ ଭଜନ କୀର୍ତ୍ତନ ଶିଖେଇବେ ତାଙ୍କୁ ଠାକୁର ମୁଖୀ କରି ତୋଳିଲେ ବୋହୁତ ଭଲ ପୁରା।
ହଁ।
ଆମେ ସେତିକି ଜାଣିଛୁ ପ୍ରଭୁଙ୍କ ପାଇଁ ଆଜି ସତ କଥା ଆମେ ବଞ୍ଚିକି ଚାଲିଛୁ। ନଥାଉ ମା ଗାଡି ଘୋଡା ନଥାଉ ବ୍ୟାଙ୍କ ବାଲାନ୍ସ କିନ୍ତୁ ଜୀବନରେ ତ ଶାନ୍ତି ଅଛି ନା। ତାଙ୍କୁ ଧରିକି ଆଉ ଝଗଡ଼ା ଝାଣ୍ଟି ଆଜି କିଏ ମଦ ପିଇଲା କାଲି ତା ସ୍ତ୍ରୀ କି ବାଡ଼େଇଲା। ସେଇ ଜିନିଷ ତ ଆମର ନାହିଁ ନା ବୁଝିଲେ କି ନା କିନ୍ତୁ ସେତିକି ଠାକୁରଙ୍କୁ ଧରିକି ଚାଲେ ବହୁତ ଖୁସିରେ ରହିବା ଆମେ। ସତ କହୁଛି ଆମେ ଏ ଏତେ ଆମର ଏତେ ନାହିଁ ଯେ ଆମେ ଏତେ ବଡ଼ ଲୋକ ନୁହଁ କିନ୍ତୁ ମା ଆମେ ଏତେ ମାନେ ଗୋଟେ ଖୁସି ମିଳି ଯାଉଛି ଲୋକମାନେ ଆମେ ରହିଛୁ ଆମ ଆମ ପାଖରେ ବି ବହୁତ ଭଲ ଲୋକମାନେ ବି ଭଲ କଥାବାର୍ତ୍ତା ବହୁତ ବ୍ୟବହାର ବହୁତ ଭଲ ପୁରା।
ଭଲ ନା ସେମିତି ମିଳିମିଶିକି ରହିଲେ ଭଲ। ପଡିଶା ହେଇଥିବ ତାଙ୍କ ଦୁଃଖ ଟିକେ ଆମେ ଶୁଣିବା ଆମ ଦୁଃଖ ଟିକେ ସିଏ ଶୁଣିବା।
କଟକରେ ଅଛି ଯେ ତାର ଟିକେ ଭାରି ଅସୁବିଧା ମେସେଜ୍ କରିଥିଲି କହିଲା ମାଇଁ ଆଉ ମୁଁ ଫୋନ୍ ଦେଖିନି ମାଇଁ କାଲି ଫୋନ୍ କରିଥିଲା ଆପେ ମୁଁ କହିଲି ହଁ ରେ ମୁଁ ମେସେଜ ଛାଡିଥିଲି ତୁ ଦେଖିନୁ ତ ସେଥି ପାଇଁ କା
ଆ
କାହିଁକି ଦେଖିନି ଆଉ ଜାଣି ପାଇଲି ବାଲାନ୍ସ ନଥିଲା ଭାରି ହଇ ହଇରାଣ ହରକତ ହଉଛି ତ ସେଥିପାଇଁ ହଉ ମା ଠିକ ଅଛି ଯାଆନ୍ତୁ ଖାଇବେ ମୁଁ କଲ୍ କରିକି ଆଉ ହେଲା କଲ୍ କରିବି ହେଲା ହଉ।
ହଁ।